ଆଜ୍ଞା ନମସ୍କାର ଆଜ୍ଞା ନମସ୍କାର।
ନମସ୍କାର
କଣ କରୁଛନ୍ତି?
ଏଇ ସଞ୍ଜ ଦେଇକି ବସିଥିଲି ଆଉ ଆଉ ଚା ଫା ଟିକେ କରିବା ଏଇନା ପିଇବା ଆଉ।
ଓହୋ ଆଉ ସ୍ୱାସ୍ଥ୍ୟ କିପରି ଅଛି।
କଣ କହିଲେ?
ସ୍ୱାସ୍ଥ୍ୟ କିପରି ଅଛି ଆପଣଙ୍କର?
ହଁ ଭଲ ଅଛି।
ଆଉ କଣ ରୋଷେଇ କରିଥିଲେ? ହଁ ମୋର ଭଲ ଅଛି।
ଆଉ ଆଜି ତ ସାଧା ହେଇଛି ଡାଲି କୁନ୍ଦୁରି ଆଳୁ ଭଜା ଆଳୁ ଭର୍ତା ବାଇଗଣ ପୋଡା। ଆପଣ କଣ ଖା ଇଥିଲେ?
ହଁ ହଁ ଭାତ ଡାଲି ଆଉ ଓ କାଞ୍ଚନ ଫୁଲର ଖଟା ମିଠା ଦମା ତରକାରୀ କରିଥିଲେ ଆଉ ହୁଁ
ଇଏ ସ ସଜନା ଛୁଇଁ ଆଳୁ ତରକାରୀ ଆଳୁ ଭରତା
ଆପଣ ଏତେ ଏତେ ପ୍ରକାର ଆପଣ ଖାଇଛନ୍ତି ଆପଣଙ୍କ ବାଡିରେ ହୁଏ ନା କଣ ଏ ପୁରା?
ହଁ
ଆଉ ଆପଣଙ୍କ ବାଡରେ ଗଛ ଅଛି ନ କି?
ହ ବ ପନିପରିବା ଫୁଲ ବିଭିନ୍ନ ପ୍ରକାର ଗଛ ଯୋଷଧୀୟ ଗଛ
ହଁ ଆପଣ ଲଗାନ୍ତି।
ହଁ ମା ବାପା ଭାଇ ମୁଁ ମିଶିକି ଲଗଉ ଆଉ
ଆ ଯାହା ଆପଣ ଲଗାଉଛନ୍ତି ଆପଣ ଖାଉଛନ୍ତି ଆଉ ଆମକୁ ଦେବେ ଆମେ ଖାଇମୁ ଆଉ
ଆଜ୍ଞା
ଆଉ ଆପଣ କଣ ପଢାପଢି କରୁଛନ୍ତି?
ମୋର ଦ୍ୱାଦଶ ଶ୍ରେଣୀ ହେଲା ମହାବିଦ୍ୟାଳୟ କୁ ଯାଉଛି।
କଉଥିରେ ସାଇକେଲରେ ନା ଗାଡିରେ ଯାଉଛନ୍ତି?
ନାଇଁ ସାଇକେଲରେ ଯାଉଛି
ଏତେ ବାଟ ଖରାରେ ଯାଉଛନ୍ତି ଥରେ ଆସୁଛନ୍ତି।
ଆଜ୍ଞା
ଆଉ ଭାଇ ପାଇ କଲେ ଗାଡିରେ ନେଇଯିବିନି
ନାଇଁ ମୋ ବଡ ଭାଇ ବି ସେ ମହାବିଦ୍ୟାଳୟ ଯାଉଛନ୍ତି ତାଙ୍କର
ତାଙ୍କର ବି ସେ ପଢୁଛନ୍ତି ପଢାପଢି କରୁଛନ୍ତି।
ହଷ୍ଟେଲ ଫଷ୍ଟେଲ
ନାଇଁ ହଷ୍ଟେଲରେ ରହିଥିଲେ ଦ୍ଵାଦଶ ଶ୍ରେଣୀରେ ତା ଉପରକୁ ତାପରେ ପଢୁଛନ୍ତି ସେ
ଆଉ ମାମାଙ୍କ ଦିହ ବାପାଙ୍କ ଦିହ ସମସ୍ତଙ୍କ ଦିହ ଭଲ ଅଛି।
ହଁ ଆପଣ କହୁଥିଲେ ଆପଣଙ୍କର ପୁଅର ଦେହ ଭଲ ନଥିଲା ଠିକ ହେଲା।
ଝାଡା ହଉଥିଲା ବା ଦି ଦିନ ହେଲା ଏ ଆମ୍ବ ଜୋର ଖାଇଦେଇ ଝାଡା ଫଡା ହେଇଯାଇଛି ଆଉ ପେଟ ପଟ ଟିକେ ଗ୍ୟାସ ହେଇଯାଇଥିଲା ଆଉ ଭଲ ହେଇଚି ମେଡିସିନ ଖାଇକି ଆଉ
ହୁଁ।
ସ୍କୁଲ ହଁ ସ୍କୁଲ ଯ ଗଲାଣି ଦି ଦିନ ଔଷଧ ଖାଇକି କମେଇଚି ଆଉ।
ଆଉ ରାତିରେ କଣ ଖାଇବେ?
ମା କହିଥିଲେ କଣ ଇଟିଲି ତରକାରୀ କରିବେ ବୋଲି କରିବେ ଆଉ।
ଭଲ ଖାଦ୍ୟ ମା କରୁଚନ୍ତି ଖାଉଚନ୍ତି ଆଉ।
ଆଜ୍ଞା। ଆଉ ଆପଣ ରାତିରେ କଣ କରିବେ ଖାଇବା ପାଇଁ?
ଏ ରୁଟି ହବ ଭଜା ଫଜା ହବ କଣ ଖାଇବେ ଆଉ ଏ ଗରମ ହୋଉଚି ଆଉ। ତାପରେ ଏ ରୋଷେଇ ଯୋଉ ଗରମ ଭାରି ହୋଉଚି ରୋଷେଇ ବାସ ସେଠି ବେଣୁ ସାରିଦବା ପାଠ ପଢିବ ଏଇନା
ଓହୋ। ଆଉ ହଁ। ଆପଣଙ୍କ ମାଙ୍କ ଦେହ ଭଲ ଅଛି?
ମା ବୁଢୀ ହେଲାଣି ସେମିତି ଆଉ ଦେହ ଟିକେ ଟିକେ ଭଲ ଅଛି ଆଉ।
ରଜରେ କଣ ବୁଲାବୁଲି କରିବାକୁ ଯାଇଥିଲେ?
ରଜରେ ବୁଲାବୁଲି ଗରମ ହେଲା କଆଡେ ଯାଇନୁ, ବର୍ଷା ବର୍ଷା ହେଲା ବର୍ଷା ହେଲା
ଆମେ
ବର୍ଷା ଲାଗିକି ରହିଲାନି ଦି ଦି ଦିନ ଖଣ୍ଡ ଆଉ ବୁଲିବାକୁ କୋଟେ ଯାଇପାରିଲ ନା
ହୁଁ।
ଆଉ ଏ ରାତିରେ କଣ ଖାଇବେ?
ରାତିରେ ମା କଣ କହୁଥିଲେ ଇଟିଲି ତରକାରୀ କରିବେ ବୋଲି କଣ କରିବେ?
ଗୋପି ହଉଛି ରାତିରେ ଖାଇବେନା ଚା ଫା ଖାଇବେନି କି?
ନାଇଁ ଚା? ସେ ଯୋଉ ସ୍ଵାସ୍ଥ୍ୟ ପାଇଁ ଭଲ ନୁହଁ ସେଥିପାଇଁ ବି ପିଏନି ଇଚ୍ଛା ହୁଏନି ଆଉ।
ମୁଣ୍ଡ ମୁଣ୍ଡ ପିନ୍ଧିଲେ ଅଦା ନାଲିଚା ଗୋଲମରିଚ ପକେଇ ଟେ ପିଇ ଦିଅନ୍ତି ପିଇନି।
ଆଜ୍ଞା ହଁ ସେଇଟା ପିଏ ସେଇଟା ଦେହ ଖରାପ ହେଲେ ସେଇଟା ପିଏ।
ହୁଁ ହୁଁ। ଆଉ ତମ ଘରେ ସବୁ କିଏ କିଏ ଅଛନ୍ତି? ଘରେ ସବୁ କିଏ କିଏ ଅଛନ୍ତି?
ଘରେ ବାପା ମା ବଡ ଭାଇ ମୁଁ ମଝିଆ ଆଉ ମୋ ସାନ ଭଉଣୀ।
ଓ ଭାଇ କେତେ ବୟସ ଭାଇ କି କେତେ ବୟସ?
ଭାଇ କୁ ଅଠର ପ୍ଲସ ହେଲାଣି।
ବାପା ବାପାଙ୍କ ଦେହ ଭଲ ଅଛି ମାଙ୍କ ଦେହେ ଭଲ ଅଛି?
ହଁ ବାପା ମାଙ୍କ ମଧ୍ୟ ଭଲ ଅଛି ମାଆଙ୍କର ଟିକେ ରକ୍ତଚାପ ବଢି ଯାଇଥିଲା। ତାପରେ ମାଆଙ୍କର ଯୋଉ ଡାଇବେଟିସ୍ ଅଛିଡବେସ୍ ଅଛି ତାଙ୍କର ଅ ସେ ପାଇଁ ଦେ ସବୁବେଳେ ଅସୁସ୍ଥ।
ମା ମା ଦେହ ଖରାପେ ଆଉ ତୁମେ ସବୁ କରୁଥିବ କଲେଜ ଯାଉଥିବ ଇଆଡ଼େ ସବୁ କାମ ସାରିକି ଗଲାବେଳକୁ ଡେରି ହେଉୁଥିବ।
ଆଜ୍ଞା।
କାମ ଫାମ ସାରିକି ଗଲା ଆଉ ଡରି ହୋଉଥିବ ମାଙ୍କ ଦେହ ଖରାପ ଆଉ କଣ କରିବ?
ଆପଣ କଣ କହୁଥିଲେ ସିଲେଇ ଶିକ୍ଷା କରୁଚନ୍ତି କଣ କଣ ସିଲେଇ କରୁଚନ୍ତି?
ସିଲେଇ ଏଇ ସବୁ କରିୁଛି ବ୍ଲାଉଜ ଫ୍ଲାଉଜ ମର ମରି ବଟମ ଫଟମ ଲଗା ଏ ମୁହଁ ମରା ମରି ବ୍ଲାଉଜ ଟା ତିଆରି କରିବା ଶିଖିବା ଟିକେ ଆଉ କାମ ହଉନି ଛୋଟ ଛୋଟ ଛୁଆ ଦିଟା ଟାଇମ ମିଳୁନାହିଁ ସ୍କୁଲ ଯିବ ଭୋର ପାଞ୍ଚଟାରୁ ସାଢେ ପାଞ୍ଚଟାରୁ ଯାଉଛି ଉଠିକି ତାକୁ ଛାଡୁଛି ସ୍କୁଲ। ଟିଫିିନ ଫିଫନ୍ କରିକି ଗଲାବେଳକୁ ଡେରି ହଉଛି।
ଛୋଟ ଛୁଆ ତାପରେ ସେ ଉଠିବାକୁ ବି ସମୟ।
ଉଠିବାକୁ ତା ଉଠ କୁ ଟାଇମ୍ ଲାଗୁଛି ଅଟୋ ପଳେଇଆଉଛି ସାଢ଼େ ପାଞ୍ଚଟାରେ ସିଏ ଟାଇମ୍ ଟେବୁଲରେ ନେଇ ଛଡ଼ିବ ଫେରେ।
ହୁଁ ଆ ଆପଣ କେତେ ପର୍ଯ୍ୟନ୍ତ କଣ ପଢାପଢି କରିଛନ୍ତି?
ପ୍ଲସ ଟୁ ଫେଲ ଆଉ ତାପରେ ସେତେବେଳେ ତ ଏଇ ମାନେ ମ ସୁବିଧା ନଥିଲା ଆଉ ଦେଇପାରିଲେନି ପ୍ଲସ୍ ଟୁ ଫେଲ୍ ରହିଲୁ ଆଉ।
ଏତେ ବି ଆଉ ପାଠ ଯୋଉ ବାହାରକୁ ଝିଅକୁ ଛାଡିବା ପାଇଁ ମାପା ପ୍ରସ୍ତୁତ ନଥିଲେ ଶୀତ ବଳ ସମୟରେ ଏବେ ସିନା ଯୁଗ ବଦଳି ଗଲାଣି। ଏବେ ଝିଅ ଯା ପୁଅ ସେୟା। ନିରାସ ଏବେ ହଁ ଏବେ ରାଷ୍ଟ୍ରପତି ଆମର ମହିଳା ହେଲେଣି।
ଏ ଏ। ଆଉ ଏଇଲା କିଛି ଖାଇବନି ଆଉ। ରାତିରେ ନାଉ କିଛି ଖାଇବେନି।
ହଁ ରାତିରେ କଣ କରିବେ ମା ଖାଇବି ଆଉ।
ଲାଇନ ଆଉ ଲାଇନ୍ ଫାଇନ ସବୁରେ ସଞ୍ଜବେଳେଳାଉଥିବ ଏଇ କରେଣ୍ଟ ଫଟରେଣ୍ଟ ଏଇନା ଖରାଦିନ ପାଇଁ।
ଆଜ୍ଞା ଶୀତ ଦିନ ହେଲେ ଟିକେ କରେଣ୍ଟ ଥାଏ। ଏଇ ରାତି ହେଲା ମାତ୍ରେ। ଗରମ ସହିତ ସେ ଲାଇନ ତ ନଥିବ ଆଉ। ଆଉ କଣ ବାରିରେ କଣ ଗଛ ଫଛ ସବୁ ଲଗେଇଛନ୍ତି।
ବାଡିରେ ଆମର କଦଳି ଗଛ ଲାଗିଛି ଯୋଉ ନଡିଆ ଗଛ ଲାଗିଛି। ଆଉ ଆମ୍ବ ଗଛ ଲାଗିଛି ସଜନା ଗଛ ଲାଗିଛି। ପିଜୁଳି ଗଛ।
ଫଳ ପନିପରିବା କିଛି ଲଗେଇନାହାନ୍ତି। ଫଳ ପନିପରିବା ଆଉ କିଛି ଲଗେଇ ନାହାନ୍ତି।
ପନିପରିବା ଲଗେଇଥିଲୁ ଛ ଛୋଟ ଗଛ ହେଇଛି ଏନା ଉଠିନି ଉଠିବ ଆଉ ଟାଇମ ଲାଗିବ ଟିକେ ଉଠିବା ପାଇଁ।
ଓହୋ ସମୟ ଲାଗିବ ହଁ ଏବେ ବି ନୂତନ ହଁ ସବୁ ଲାଗୁଛି ନୂତନ ନୂତନ ପରିବା ପରିବା ସବୁ
ଆଉ ଭେଣ୍ଡି ଗଛ ଲାଗିଛି କଖାରୁ ଗଛ ଲାଗିଛି।
ଆପଣ କଖାରୁ ଫୁଲ ଖାଇବାକୁ ଭଲ ପାଆନ୍ତି କଖାରୁ ଫୁଲ ଯୋଉ ବରା ତିଆରି ହୁଏ।
ବଉ ଯଉ ଡଙ୍କ ରାଇତା ଖାଇବା ଭଲ ପାଉ କଖାରୁ ତ ସବୁ ଭଲ ଲାଗେ ଆଉ ପତ୍ର ପତ୍ର ବି ବରା କରଥାନ୍ତି।
ଆଜ୍ଞା।
ବାଇଗଣ ଗଛ ଲାଗିଛି ବାଇଗଣକୁ ଆଣିକ ଦେଶୀ ବାଇଗଣ ପୋଡିକି ଖାଇଲେ ଭଲ ଲାଗେ।
ହଁ।
ସଜନା ଶାଗ ଭାଜି ଭୁଜିଇକି ଖାଇଲେ ଭଲ ଲାଗେ କଖାରୁ ପଖରେ ପକେଇକି।
ଆଜ୍ଞା ଆପଣଙ୍କର ଧାନ ଚାଷ ହେରିକା ହୁଏ।
ଧାନ ଚାଷ ହୁଏ ଅଳ୍ପ ସେମିତି କରନ୍ତି ଆଉ ଅଳ୍ପ ଅଳ୍ପ ହାତରେ ଆଉ।
ଓହୋ ହଁ ଧାନ ଚାଷ ବି କେବେ ଲୋପ ପାଇବା ପାଇଁ ବାହାରିଲାଣି ଆଉ କେବେ ଆଉ କିଏ କରୁନାହାନ୍ତି ସେ ଭାଗ ବଖୁରାନି କି ଯାହା କରୁଛନ୍ତି କରୁଛନ୍ତି।
ହଁ କଷ୍ଟମଷ୍ଟ ଆଉ ବେଶୀ କରୁନାହାଁନ୍ତି କଷ୍ଟ କାମ ବେଶୀ କେହି କରୁନାହାନ୍ତି ଆଉ।
ହଁ ଯୋଉମାନେ ପାଠ ସାଠ ପଢିଲେ ସେମାନେ ସବୁ ବିଦେଶରେ ଯାହିଁକି ତାଙ୍କର ଯା ଚାକିରି ଫାକିରି କଲେ। ସିଏ ଆଉ ହ କୃଷି କାର୍ଯ୍ୟରେ ମାଟି କାଦୁଅରେ କାହିଁ ଚକୁଡି ହେବେ ସେ ତାଙ୍କର ଅଲଗା ଅ ତାଙ୍କର ବସିକି ତାଙ୍କର ସିଆଡେ ସିଆଡେ କାମ କଲେ ଆଉ ଘରକୁ ବି
କଷ୍ଟ କାମ ବେଶୀ ଆଉ କେହି କରୁନାହାନ୍ତି ଏଇନା, ଏଇନା କଷ୍ଟ କାମ ବେଶୀ କିଏ କରୁଛନ୍ତି? କେମିତି ବଖରା ମଖରା ଭାଗ ବଖରା ସବୁ ଦେଇ ଦଉଛନ୍ତି।
ହଁ। କିଣିକି ଚାଉଳ ତ କି ସବୁ ତ କିଣିକି ଖାଉଛନ୍ତି ଆଉ କିଏ ବାରିରେ ଫସ ହେଲୋ ବାଏ। ସେ ଯୋଉ ଆଗରୁ ଧାନ, ମୁଗ, ବିରି, କୋଳଥ
ସବୁ ହାତରେ ସବୁ କରୁଥିଲେ ଆଗ ଗ ଆଗେ ଯୁଗରେ ସବୁ ହାତରେ ସବୁ କରୁଥିଲେ ନା ସେ ସ ଖାଦ୍ୟ ସବୁ ସ୍ଵାଦ ଲାଗୁଥିଲା ଏଇନା ଆଉ ସ୍ଵାଦ ଲାଗୁ ସାର ମସ
ହଁ ନିଜ ନିଜ ଖାଦ୍ୟ ନିଜ ଖାଦ୍ୟ ନିଜେ ପୋଷଣ କରି ମଧ୍ୟ ବିକ୍ରୟ କରିବା ପାଇଁ ସେ କିଛି ଚିନ୍ତା କରୁଥିଲେ। ଏବେକାର ଲୋକ ସବୁ କିଣିି ଖାଇବେ, ସେ ତାଙ୍କର ଆଉ ବାହାର ଷ ଖାଇଲେ ଏବେ ବାହାର ଜିନିଷ ଖାଇକି ବହୁତ ରୋଗ ହଉଛି ଦେଖୁଥିବେ। କେତେ କର୍କଟ ରୋଗ ତ ଏବେ ବେଶୀ ଦେଖାାଗଲାଣି।
ଆଜ୍ଞା। ସୁବିଧା ବାଦି ରଖିଲେ ବେଶୀ ଦେହ ଖରାପ ହଉଛି। ସାର ମସ୍
ଆଜ୍ଞା। ଆଜ୍ଞା ଭଉଣୀ ମୁଁ ରଖୁଛି ଟିକେ ମୋର ମା କଣ ଡାକିଲେଣି। ଔଷଧ ଖାଇବେ ତାଙ୍କର ସମୟ ହେଇଗଲାଣି। ନମସ୍କାର ରହୁଛି ଆଜ୍ଞା ଆଜ୍ଞା।